ହ୍ୟାଲୋ।
ହଁ ହ୍ୟାଲୋ।
ମ୍ୟାଡ଼ାମ ନମସ୍କାର କଣ କରୁଚନ୍ତି?
ଏଇ ବସିଥିଲି ଆଉ ଆପଣ?
ମୁଁ ଏବେ ଛୁଆ ଟିୟୁସନ୍ ସରିଲାଠୁ ତାଙ୍କ ସ୍କୁଲ ଛାଡ଼ି ଦେଇକି ଆସିଲି। ଆଉ ଏଇ ଆସିକି ଏବେ ବସିଲି ଭାବିଲି ଟିକେ କଥା ହେଇଯିବା ଆଉ।
ଆଚ୍ଛା।
କଣ କରୁଥିଲେ ମୁଁ ଏମିତି ଛୋଟ ଛୁଆଙ୍କୁ ପାଠ ପଢାଏ ଆଉ
ଆଉ ସେମିତି କିଛି ନାହିଁ ଘରେ ସେମିତି ଚାଲଚି। ହଁ ତାହେଲେ ଆପଣ ମ୍ୟାରେଜ୍ କରୁଚନ୍ତି ନା କରିନାହାନ୍ତି?
ହଁ ମୋର ମ୍ୟାରେଜ ହେଇସାରିଚି।
ଆଚ୍ଛା ମୁଁ ମୁଁ ଏଇନେ ପଢୁଥିଲି।
ଆଜ୍ଞା ସେଯୋଉ
ଏ ଯୋଉ କଣ କରନ୍ତି ଆପଣ ଏବେ ଏ କରୁଥିଲେ ସକାଳୁ କଣ କରିସାରିଚନ୍ତି? ମୁଁ? ମାନେ ସକାଳୁ ମୁଁ ଟିକେ ମାନେ ଯୋଉ ବୟାମ ଫିୟମ ଏସ୍କାସାଇଜ୍ ଫେସସାଇଜ କରିସାରିଲା ପରେ ପଢେ ମାନେ ପଢିକିନାତ ପଢା ସରିଲା ଆଉ ଦଶଟା ହେଲା ଠୁ ତାପରେ ଯାଇଥାନ୍ତି। ଗାଧେଇ ପାଧେଇକି ଆସିଥାନ୍ତି ଗଧେଇକି ଖାଇଥାନ୍ତି ପୁଣି ବାରଟାଠୁ ଷ୍ଟାର୍ଟ କରିଥାନ୍ତି ପଢା ଆଉ।
ସକାଳେ କଣ ଜଳଖିଆ କରିଚନ୍ତି ଆପଣ?
ମୁଁ ସକାଳୁ ଚାହା ପୁରା ସକାଳୁ ଚାହା ପିଇଥିଲି ତାପରେ ଖାଇଥିଲି ସପୁରି ତାପରେ ପିଇଥିଲି ଯୋଉ ଜୁସ୍ ଯୋଉଟା ଡ୍ରାଇଡ୍ ଜୁସ୍ ସେଟା।
ସେ ଯୋଉ କଣ ରହିଚି ମାନେ ଆପଣ ମଧ୍ୟାହ୍ନ ଭୋଜନରେ କଣ ଖାଇବା ପାଇଁ ଯୋଜନା କରିଚି ନାଁ ଭେଜ୍।
ଆଜି ମାମା ଭାତ ଡାଲି ଆଉ କ ଯୋଉ ଏଟା କଣ କୁନ୍ଦୁରି ଆଳୁ ଭଜା ସରି ଯୋଉଟା କଣ କାଙ୍କଡ଼ ଆଳୁ ଭଜା ଆଉ ଶାଗ ଖାଡ଼ା ଆଉ ଆଉ କଣ କରିଥିବ ମୁଁ ଜାଣିନି ମୁୁ ଯେତିକି ଜାଣିଚି ଏତିକି ସେକରିଚି ଆଉ। ତାପରେ କଣ ଆପଣଙ୍କୁ ଏୟ ଭିତରେ କୋଉଟା ଆପଣଙ୍କୁ ଭଲ ଲାଗେ କିମ୍ବା କିଛି ଭଲ ଲାଗେନି କେବଳ ଭାତକୁ ଡାଲି
ଆପଣ ଡାଲି ପ୍ରସ୍ତୁତ କରନ୍ତି କଣ କେମିତି ମାନେ ଇଏରେ ପ୍ରସ୍ତୁତ କରନ୍ତି?
ସେଇ ଡାଲି ଯେମିତି ଧୋଇ ଧୂଆକି ଆଣିବୁ ତାକୁ ଟିକେ ପାଣିରେ ବତୁରେଇ ଦବ ରଖିଦବ କିଛି ସମୟ ତାପରେ ଏପଟେ ଏଟାକୁ ପ୍ରେସର କୁକରରେ କରିପାରିବ ନର୍ମାଲ ଆମେ ପ୍ରେଶରକୁକର କରିଦଉଚୁ ଆଉ। ଲୁଣ ଇଏ ଦେଇକି ଆଉ ଲୁଣ ହଳଦୀ ପାଣି ଲୁଣ ତାକୁ ଦେଇକି ପ୍ରେସର କୁକର ମାରିଦେବ ସିଟିି ତାପରେ ଆଣିକି ଛୁଙ୍କ ଦେଇଦବ ଆଉ।
ହ ଏଇଭଳି ମାନେ ଇଏରେ ଆପଣ ପ୍ରସ୍ତୁତ କରନ୍ତିୁ।
ହୁଁ।
ଆଜ୍ଞା।
ଆଉ ଆପଣ କଣ ଖାଇଥିଲେ?
ମୁଁ ଏବେତ ଆମର କରାହେଇଥିଲା ପରଟା ଆଉ ଛୁଆ ଯେହେତୁ ନେଇକି ଯାଉଚନ୍ତି ସ୍କୁ ସ୍କୁଲ୍ ତାଙ୍କ ପାଇଁ କିଛି ସୋୟାବିିନ ଆଳୁ କଷା କରାହେଇଥିଲା ଆଉ ସେଇଟାକୁ ଆମେ ବର୍ତ୍ତମାନ ଖାଇଛୁ ତାପରେ ରେ ଏବେବି ମାନେ ଆଜି ବୁଧବାର ଯେହେତୁ ମାଛ ଟିକେ ନେଇଆସିଚି ଆଉ ସେ ମାଛଟାକୁ ଟିକେ ମାନେ ତରକାରୀ କରିକି ଖାଇବୁ ବୋଲି ସେଟା ଚାଲିଚି ଏବେ ଆଉ।
ଆଚ୍ଛା।
ଆଉ କଣ କେମିତି ଆପଣଙ୍କର ରୋଷେଇରେ କଣ କୋଉଟା ଭଲ ଲାଗେ ଆପଣଙ୍କୁ ଖାଇବା ପାଇଁ ଯେମିତି ଆପଣ ନିଜେ ତିଆରି କରି ଖାଆନ୍ତି ଆଉ ଅନ୍ୟମାନଙ୍କୁବି ଖୁଆନ୍ତି?
ନା ମୁଁ ବେଶୀ ରୋଷେଇ କରେନି କାରଣ ମୁଁ ପଡ଼ୁଚିନା ଛୁଆଟା ତ ଏମିତି ନର୍ମଲା ଆଉ।
ମାନେ ବର୍ତ୍ତମାନ ଆପଣଙ୍କୁ ଆଜ୍ଞା। ଯାହାବି ହଉ ହଷ୍ଟେଲରେ ରହୁଚନ୍ତି ମାନେ କିଛିନା କିଛି ଶିଖି ମାନେ ଶିଖିଥିବା ନିହାତିବି ଦରକାର କାରଣ ଯେମିତି
ହଁ ଯେ ମୁଁ ଆମେ ସିନା ମେସ୍ କରିକି ରହିଲେ ଶିଖିଥାଆନ୍ତୁ ଆମେ ହଷ୍ଟେଲ ମାନେ ଆମକୁ ହଷ୍ଟେଲ ତରଫରୁ ଦିଅନ୍ତି ତ
ବୁଝିଲେ?
ଆମେ ମେସ ପିଲା ନୁହଁ। ଆମେ
ହଁ ହଁ ବୁଝିଲି ସେ ଆପଣ ଏବେ କୁଆଡେ ମାନେ ବାହାରକୁ ବୁଲିଯିବା ପାଇଁ କିଛି ଇଚ୍ଛା ରଖିଛନ୍ତି କିମ୍ବା ଏ ବର୍ଷ ଆପଣ କୁଆଡ଼େ ବୁଲିଯାଇ ଆପଣଙ୍କୁ ବହୁତ ଭଲ ଲାଗିଛି। କୁଆଡେ କେମିତି ଯାଇଛନ୍ତି?
ହଁ, ମୁଁ ଆମେ ତିରୁପତି ଯାଇଥିଲି।
କଣ କେମିତି ଲାଗିଲା ସେଠିକାର ଅନୁଭୂତି?
ହଁ ଭଲ ଆମେ କିନ୍ତୁ ଫାଷ୍ଟ ରୁ ଜାଣିନଥିଲୁ ଯେ, ସେଠି ଟିକେଟ କରିକି ଭିତରକୁ ଯିବାକୁ ପଡିବ। ଦର୍ଶନ କରିବାକୁ ଆମେ ଯୋଉ ସାଙ୍ଗମାନେ ସବୁ ଯାଇଥିଲୁ, ଆମକୁ ସାର କହିନଥିଲେ ଯେ ହଁ ତମକୁ ଟିକେଟ ଦରକାର। ମାନେ ଟିକେଟ ଗୋଟେ ପାଇଁ ପଇସା ଏକ୍ସଟ୍ରା ଟିକେଟ ପାଇଁ ପଇସା ପଡିବ। ଆମ ଜାଣିନୁ ଯୋଉଟା କି ଆମେ ହଇରାଣ ହେଲୁ। ସେ ସାଙ୍ଗେ ସାଙ୍ଗେ ଆମକୁ ଟିକେଟ ମିଳିଲାନି। ତା ପରଦିନ ଆମେ ଆଉଥରେ ଗଲୁ। ତ
ଆଚ୍ଛା
ସେଇଟା ଟିକେ ଆମେ ଏତେ ବାଟ। ସାତଶହ ପଚାଶ କିଲ ମାନେ କହିବାକୁ ଗଲେ ପାଞ୍ଚ ଘଣ୍ଟାର ବାଟ ଆମେ ଗଲୁ। ପୁଣି ଫେରିକି ଆସିିଲୁ ଦଶ ଘଣ୍ଟା। ତାପରେ ପୁଣି ଏକ୍ଜାମ ଥିଲା ସେଟା ସାରିକି ଆସିକି, ଫୁଣି ତା ପରଦିନ ଆମେ ସକାଳୁ ସକାଳୁ ଗଲୁ। ଏକ୍ଜାମ ସାରିକି। ତ ସେଇଟା ଟିକେ ବେଶୀ କଷ୍ଟ ହେଇଗଲା। ଆମେ ଯାଇଛୁ ମାନେ ଯାହଲେ ବି ଦେଖ ଦେଖିବୁ ନା ଯାଇଛୁ ମାନେ ତିରୁପତି ଠାକୁରକୁ ଦେଖିକି ଆସିିବୁ। ବାଲାଜୀ ଟେମ୍ପୁଲ। ସେ ତ ଭିତରକୁ କେମିତି ଯିବୁନି ତ ସେଥିପାଇଁ ସାର କହିଲେ ବାହାରୁ ବାହାରୁ ଆମେ କହିଲୁ ସାର ନା ଆମେ ଯେମିତି ହେଲେ ଦେଖିବୁ। ସାର କହିଲେ ହଉ ଆଜି ଚାଲ ପୁଣି ନେକ୍ସ ଟାଇମ କାଲ ନେକ୍ସ ଡେ କାଲି ଆସିବ। ମୁଁ କହିଲି ଆଜ୍ଞା।
ସେଇଟା ଆପଣ ଯାହା କହିଲେ ତାର ଯଦିମାନେ ପୂର୍ବାନୁମାନ କରିଥାନ୍ତେ କିମ୍ବା ସେ କିଭଳି ଭାବରେ ଯା ଯାତାୟାତ କି ଯାତ୍ରା କରୁଛନ୍ତି ଯଦି ଜାଣିଥାନ୍ତେ ତ ହଇରାଣ ବି ହେଇନଥାନ୍ତେ।
ହଁ ତ ଆମ ସାର୍ ବି ସେଠି ନୂଆ। ଫିର୍ ବି ସେ ଆମ
କୁହନ୍ତୁ। କୁହନ୍ତୁ।
ମୁଁ କହିଲି ଆମ ସାର ଯେ ଆମ ଆମେ ଯାହା ଯୋଉ ସାରଙ୍କ ଥ୍ରୋରୁ ଯାଇଛୁ ଯେ ମେନ୍ ତାଙ୍କ ନୁହଁ ଆମେ ମାନେ ଆମ ବ୍ୟାଚ଼ରେ ଯୋଉମାନେ ଆମେ ଯାଇଛୁ, ତ ସେ ସେଇ ସିଏବି ନୁଆଁ ସିଏବି କେବେବି ଯାଇନାହାନ୍ତି ତ ଆମେ ସିଏ ଆମକୁ ନେଇକି ଯାଇଛନ୍ତି ତ, ଆମେ ବି ଜାଣିନାହାନ୍ତି ପଇସା ବିଷୟରେ ସାର ବି ଜାଣିନାହାନ୍ତି ତ ଆମେ ଟିକେ ହଇରାଣ ହେଇଗଲୁ ଆଉ। ତାପରେ ଏବେ ଜାଣିଦେଲୁ। ମାନେ ଗଲାପରେ ଜାଣିୁଦେଲୁ ଧିରେ ଧିରେ ଗୋଟେ ଜିନିଷ କୁ ଫାର୍ଷ୍ଟ ଟା ଏକ୍ସପିରିଏନ୍ସ ଅଲଗା। ଲାଷ୍ଟ କୁ ଏକ୍ସପେରେନ୍ସ ବି ଅଲଗା। ହ୍ୟା
ସେ ଯୋଉ ଯାଇଥିଲେ, ଆପଣ ଯୋଉ ଦର୍ଶନ କରିବାକୁ ଗଲେ କଣ କେତେ ପାହାଚ ଚଢ଼ିକି ଆପଣ ଯାଇଥିବେ? କିମ୍ବା ଅଲଗା କିଛି ରାସ୍ତା ଅଛି ଯେମିତି ଏଇ କପିଳାସରେ ଗୋଟେ ବାରବାଙ୍କଥାଏ କିମ୍ବା ସେଇଭଳି କିଛି ରହିଛି କିଛି ସେଠି ରାସ୍ତା ଯିବା, ଉପରକୁ ଯିବା ପର୍ଯ୍ୟନ୍ତ
ହଁ ହଁ ବୁଲାଣି ହେଇକି ବି ଆପଣ ବ ଡାଇରେକ୍ଟ ଆପଣ ବସି ପାରିବେ। ଦିଟା ଯାକ ଭିଡ। ଆପଣ ଯଦି ଚାଲିକି ଯିବେ ତ ଯାହାହେଲେ ବି ଟିକେ ମାନେ କଷ୍ଟ ପଡିବ। କାହିଁକି ନା ବଡ ବଡ କଂଜେଷ୍ଟ ଲାଗିବ। କଣ ପାଇଁ କହିଲେ ଏତେ ଲୋକକୁ, ପୁଣି ଆମ ପିଲା ହିଁ ଆମେ ଆମେ ଆମ ପିଲା ହିଁ ଆମେ ଯାଇଥିଲୁ ଚାରିଶହ ପାଞ୍ଚଶହ କହିଆକୁ ଗଲେ। ତ ସେଥିପାଇଁ
ଆଜ୍ଞା।
ହଇରାଣଟେ ହଉ ଆଉ।
ଯାହାବି ହଉ ଆପଣଙ୍କର ସେଠି ପ୍ରସାଦ କେମିତି କଣ ଲାଗିଲା ଯେ ସେ କଣ କଣ ଦିଅନ୍ତି ସେଠି ପ୍ରସାଦରେ ଆପଣଙ୍କୁ ଖାଇବା ପାଇଁ?
ହଁ ଆ ଯଦି ବାହାରୁ କିଣିକି ଆଣିଥିବ ଆଣିଥିବ ସେଠି ନଡ଼ିଆ ଭୋଗ ଲାଗେନି ମାନେ ଆମେ ଯେମିତି ଆମ ଆମ, ଆମ, ଡିଷ୍ଟ୍ରିକ୍ ଗୋଟେ ଅଲଗା ଆଙ୍କ ଡିଷ୍ଟ୍ରିକ୍ ଅଲଗା, ତାଙ୍କର ନୁହଁ ମାନେ ତାଙ୍କ ରାଜ୍ୟରେ ସେମିତିଆ ଜିନିଷ ନୁହଁ, ତାଙ୍କର ପୁରା ଅଲଗା। ତାଙ୍କର ସେ ଗୋଟେ ଅଲଗା ପ୍ରକାର ଗୋଟେ ଧଳା କଲର ଭୋଗଟେ ଦେବେ। ଆଉ ଗୋଟେ ଗୋଲାପୀ କଲର ଗୋଟେ ବଡ ପେଡା ହୋଇକା ଦେବେ। ଆଉ ତାଙ୍କ ଫୁଲ ଅଲଗା ପକାର ଦେବେ ତମକୁ ସେ ଗଜରା ବି ଦେବେ ପିନ୍ଧିକି ଯାଅ। କାହିଁନା ହେଟି ଟ୍ରାଡିସ୍ନାଲ୍ ନା ତମକୁ ଜିନ୍ସ ଆଲ୍ଲାଉ ନାହିଁ। ଜିନ୍ସ ସହିତ ହଁ କୁର୍ତ୍ତି ପନ୍ଧିକି ସେତ ମାର୍କ କରିନି କିନ୍ତୁ ଜିନ୍ସ ସହିତ ଆଉ ଆଲାଉ ନାହିଁ, ଯେମିତି ମ୍ ମାନେ ପିନ୍ଧନ୍ତିନି ସାଉଥ୍ ଇଣ୍ଡିଆନ୍ ମାନେ ସ୍ତ୍ରୀ ଲୋକ ତ ସେମିତି। ପୁରା ପିନ୍ଧିକି ଯିବେ, ତ ଆମେ ସେମିତି ମାନେ କିଣିଥିଲୁ ତାପରେ ଆମେ ଯିବୁ ବୋଲି ଜାଣିଛୁ ନା। ଆମେ ସବୁ ଅନଲାଇ ସପିଙ୍ଗ କରିକି ନେଇକି ଯାଇଥିଲୁ, କିନ୍ତୁ ତା ସେଠି ଯୋଉ ମିଳୁଥିଲା ଯୋଉ ଆଜ୍ଞା।
କୁହନ୍ତୁ, ମୁଁ କହିଲି ସେଠିକାର ଗୋଟେ ଲଡୁ ମିଳେ ସେ ଲଡୁଟା ବହୁତ୍ ପ୍ରସିଦ୍ଧ ସେଠିକାର ଜାଗାରା। ତ ସେଇଟା ଆପଣ ସାଙ୍ଗରେ ନେଇକି ଆସିଛନ୍ତି ମାନେ ନିଜ ପରିବାର ପିଲା ମାନେ ବର୍ଗଙ୍କ ପାଇଁ ସେଟା ଆଉ କି
ନଁ, ତୁ ଖାଲି ଭୋଗ ଯାହା ଲଗେଇଥିଲୁ ସେତିକି ଧରିକି ଆଇଛୁ
ଏଁ ସେଠିକାର ଗୋଟେ ଆପଣ ଆଉ ଯେବେବି ଯିବେ ଦେଖିବେ ସେଠିକାର ଗୋଟେ ଲଡୁ ହଉଛି ମାନେ ସେଟି ପ୍ରସିଦ୍ଧ ସେଠି। କାରଣ ଯାହାବିି ହଉ ଆପଣ ବାଲାଜୀ ଯିବେ ମାନେ ସେ ଯୋଉ ଲଡ଼ୁ ସେଠାକାରା ଦିଅନ୍ତି କିମ୍ବା ଏଇଟା ପ୍ରସାଦ ଆକାରରେ କିଣିବାକୁ ପଡିଥାଏ, ଆପଣ ଯୋଉ ଲଡୁଟାକୁ କଣ କରିବେ ନା କିଣିକି ବି ନେଇକି ଆସିପାରିବେ ଘରକୁ? ବହୁତ ମାନେ ବେଶୀ ନାହିଁ ତାର। ବହୁତ, ମାନେ ବହୁତ ବଢିଆ ଲାଗେ ଆଉ ଯାହାର ମାନସିକ ଯାହାବି ଯେମିତି ରଖନ୍ତି ସେଠିକାର ଲୋକ ଆମର ଏପଟେ ନାହିଁ ସେପଟେ ଘର ଲୋକ ଯାହାବି ରଖନ୍ତି, ସେ ପ୍ରାୟତଃ ଲଡ଼ୁ ଭୋଗ ହିଁ ଦିଅନ୍ତି। ଆଉ ସେଠି ଭଗବାନଙ୍କ ପାଖରେ ବହୁତ ହଜାର ହଜାର ଲଡୁ ସେଠି ପ୍ରସ୍ତୁତ କରାଯାଏ, ଆଉ ସେଇଟା ହିଁ ପ୍ରସାଦ ଆକାରରେ ଲୋକମାନଙ୍କୁ ବଣ୍ଟା ଯାଇଥାଏ। ପୁନର୍ବାର ଯଦି ଆପଣ ଯାତ୍ରା କର ନିହାତି ପକ୍ଷେ ଆମେ ସେଠାକୁ ଯାତ୍ରା କରିଛୁ ବହୁତ ଯାଇଛୁ ବହୁ ତାର ବି ଅନୁଭୂତି ନେଇଛୁ ଆଉ ବହୁତ ଭଲ ଲାଗିଲା ଆମେ ତ ବି ସେଇ ଟ୍ରାଡ଼ିସ୍ନାଲ୍ ଡ୍ରେସ୍ରେ ଯାଇଥିଲୁ ଯୋଉ ଯେମିତିକି ଲୁଙ୍ଗି ଆଉ ଧଳା କୁରୁ ମାନେ ସା ବାଟ୍ରେ, ଆଉ, ଆଉ ଏଠି ମୁଣ୍ଡା ମୁଣ୍ଡି ହେଇକି ଆସନ୍ତି ଲୋକ କିନ୍ତୁ ଆମେ ଥିଲୁ ବହୁତ ମାନେ ଇଏ ଲାଗିଥିଲା। ବହୁତ ବଢ଼ିଆ ଲାଗିଥିଲା ସେଠି ଯାଇକି ଆଉ ସେ ପରିବେଶରେ ବୁଲାବୁଲି କରିବା ପାଇଁ ବହୁତ ବଢ଼ିଆ ଲାଗିଥିଲା।
ଆପଣ, ତେବେ ଏବେ ଯାଇଥିଲେ ନା ଆ ପୂର୍ବରୁ?
ନାଇଁ ମନ୍ଦୀହାସରେ ଏକୋଇଶି ମସିହାରେ ଯାଇଥିଲି। ଏବେ ତ ଯାଇନି, ମୁଁ ଦି ହଜାର ଏକୋଇଶି ମସିହାରେ ଯାଇଥିଲି ସେଠି।
ତବ୍ ମୋଠୁ ମାନେ ଅଲଗା ପ୍ରକାର ପୁରା କ୍ରିଏ ମାନେ ଅଲଗା ପ୍ରକାର ରେପ୍ ପୁରା କରୁଛନ୍ତି ନା? ସେଠିପଣଙ୍କ ଟାଇମ ରେ ଆପଣ କେମିତି ଗୋଟେ ଯାଇ ଥିବେ ଆମ ତ ପଇସା ଫଇସା ବଢେଇ ସାଇଲେଣି ୟା ପରେ ଆହୁରି ବି ବଢ଼େଇ ପାରନ୍ତି କାହିଁକନା ତାଙ୍କର ବି ସେ ବି ଆଜିକା ସବୁ ପଇସା ଉପରେ ସବୁ ମାନେ ସଉଦା କରିସାଇ ଲେନି ଯେଣି କି ଜାଣିଥିବେ ଯୋଉ ମା ତାରିଣୀଠ
ଆଜ୍ଞା କିନ୍ତୁ ସେଠି ଆପଣଙ୍କୁ କାହାକୁ ଟଙ୍କାଟେ ଦବାକୁ ପଡିିନଥିବ ଯା କିନ୍ତୁ ସେଠି ଆପଣ କାହାକୁ ଟଙ୍କାଟେ ଦେବାକୁ ପଡି ନ ଥିବ ଯାହା ଆପଣ ଘର ନେଇଥିବେ ସେ ଘର ବି ଆପଣଙ୍କ ପାଇଁ ଫ୍ରି ଥିବ। ଆଉ ସେଠି ଯୋଉ ଆପଣଙ୍କ ଜିନିଷ ପତ୍ର ରଖିକି ଆପଣ ଦର୍ଶନ ପାଇଁ ଯାଇଥିବେ ସବୁ ସେଠି କାର ବହୁତ ବଢ଼ିଆ ଲାଗେ ସେମିତି ଆପଣଙ୍କୁ କେହି ବି ମାନେ ଗୋଟେ ବାଧ୍ୟ କରନ୍ତିନି ଏଇଟା ଏଇ କର ଏଇଟା ପଇସା ଦେଇ କର। ସେଠି ଆପଣ ବହୁତ ସ୍ଵଚ୍ଛତାର ହିସାବରେ ଯାହା ବିି ହଉ ବହୁତ ବଢିଆ ରେ ଆପଣ କରିକି ଆସିଥିବେ ଦର୍ଶନ କରିକି ଆସିଥିବେ। ଆଉ କଣ ଆମ ଆଡେ ରଥ ଯା ଯାତ୍ରା ଟିକେ ବୁଲି ଆସନ୍ତୁ। ଆମର ରଥଯାତ୍ରା ତ ବହୁତ ଫେମସ ଓଡିଶା ପ୍ରସି ବିଶ୍ଵ ପ୍ରସିଦ୍ଧ ରହିଛି। ତମ ପୁଅ ସ ପରରିବାରରେ ନେଇକି ଆସନ୍ତୁ କେବେ ବୁଲିକି ଯିବେ।
ଆଜ୍ଞା ହଉ ଆମ ସୁବିଧାରେ ଆମେ ଯିବୁ ଆଉ।
ନିହାତି ପକ୍ଷେ ଆ ଆପଣ ଆମର ଏପଟେ ରଥଯାତ୍ରା ଯାହାର ହଉଛି ଆମେ ବି ଏ ବର୍ଷ ମାନେ ଏ ବର୍ଷ ନାହିଁ। ପ୍ରତ୍ୟେକ ବର୍ଷ ଆମେ ଯାଉ ତ କେବେ ସାଙ୍ଗସାଥି ସଙ୍ଗତ ଯାଉ କେ ପରିବାର ବି ଯାଇଥିଲେ ଦି ହଜାର ତେଇଶି ମସିହାରେ ଆମ ପରିବାରରେ ସମସ୍ତେ ଯାଇଥିଲୁ। ଏବେ ବି ଲାଗୁଛି ଆମ ପରିବାରରେ ମାନେ ସମ ଆପଙ୍କୁ ନେଇକି ଯିବାକୁ ପଡ଼ିବ ଆଉ ଭଗବାନଙ୍କ କାରଣ ଡରି ତ କହିି ମାନେ ସେଟା ତ ନହେଲେ ନ ଲାଗେ ଡୋରି ନ ଲାଗିଲେ କେହି ବି ଯାଇପାରନ୍ତିନି। ସେମିତିତେଇଶି ମସିହାରେ ଯାଇଥିଲୁ ଆଉ ଗୋଟେ ଏଇ ବର୍ଷ ବି ଚିନ୍ତା କରିଛୁ ଯିବା ପାଇଁ। ଆସନ୍ତୁ ଆପଣ ଆମ ସହିତ ଯିବେ ବୁଲାବୁଲି କରିକି ଆସିବେ ଆଉ ବହୁତ ବଢିଆ ବି ଲାଗିବ ସେଠି।
ହଉ ହଉ ଆଉ ଆପ ଆପଣ କେତେବେଳେ ଫ୍ରି ହେଲେ ପୁଣି ଥର କରିବେ ଆଉ ରଖନ୍ତୁ ସକାଳୁ ଆଉ।
ନିହାତି ନିହାତି। ଆଜ୍ଞା ଧନ୍ୟବାଦ।
ହଉ ଆଜ୍ଞା।